ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ସାର୍ ନମସ୍କାର
ର
ହେଲୋ।
ହଁ।
ସାର୍ ନମସ୍କାର।
ଆଜ୍ଞା ମାଡାମ ସୁବା ଯଉନିକି ମୋ କଥା।
କଣ କହିଲେ?
ଶବୁନି କି ମୋ କଥା?
ଆ ନା ସେତେବେଳେ ଶୁଭା ଯାଉ ନଥିଲା। ଭଏସ୍ ଆ ନଥିଲା ଏବେ ଠିକ୍ ଠାକ୍ ଅଛି।
ଆଚ୍ଛା।
ଆପଣ ଫ୍ରି ଅଛନ୍ତି?
ଆଜ୍ଞା ଆଜ୍ଞା।
ଆଚ୍ଛା କୁହନ୍ତୁ କିଛି କହୁଥିଲେ।
ହଉଥିଲି ଆପଣ ଆପଣ ଗୋଟେ ସେ ତ ପଚାରିବେ କିଛି ପ୍ରଶ୍ନ। ଆପଣ ତା ବିଷୟରେ କିଛି କହିପାରିବେ ମତେ।
ଆପଣ ଯୋଉ କୋଶ୍ଚିନ କରିବେ ମୁଁ ଯଦି ଜାଣିଥିବି ନିହାତି ଭାବରେ କହିବି।
ଆଚ୍ଛା। ଆପଣ ତ ଯାଇଥିବେ କୋଣାର୍କ ମନ୍ଦିର୍?
ଆଜ୍ଞା ଯାଇଚି।
ଆଜ୍ଞା ସେଇ ବିଷୟରେ କିଛି କହିପାରିବେ? କଣାର୍କ ମନ୍ଦିର୍ ବିଷୟରେ କିଛି କହିପାରିବେ?
ହଁ ଏଇଟା ତ ବହୁତ ଭଲ କଥା ଆପଣ ପଚାରିଲେ। ଅବଶ୍ୟ ବହୁତ ଦିନ ହେଲାଣି ମୋର ଯିବାର ଏବେ ଏବେ ଯାଇନି। ୱାନ୍ ଇୟର ହେଇଯିବଣି ମୋର ଯିବାର। ତଥାପି ମୁଁ ଯେତିକି ଜାଣିଚି ମୁଁ ଆପଣଙ୍କୁ ଜଣେଇବି। ଆପଣ ଯେ ତିକି ଜାଣିଚନ୍ତି ମତେ ବି ଜଣେଇବେ।
ଆଜ୍ଞା।
ଆମେ ଫାଷ୍ଟ ଯଦି କୋଣାର୍କ ମନ୍ଦିର ଯଦି କହିବା କହିଲେ କୋଣାର୍କ ସୂର୍ଯ୍ୟ ମନ୍ଦିର। ଏଇଟା ଆପଣ ଜାଣିଥିବେ। ଯେ ତ୍ରୟୋଦଶ ଶତାବ୍ଦୀରେ ଯୋଉ ଗଙ୍ଗବଂଶର ମହାନ ରା ଯେ ନରସିଂହ ଦେବ ପ୍ରଥମଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ଭଗବାନ ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ କିମ୍ବା ତାଙ୍କୁ ଉତ୍ସର୍ଗ କରାଯାଇଚି। ସମଗ୍ର ମନ୍ଦିରଠୁ କୁ ସାତଟି ଘୋଡା ଦ୍ଵାରା ଟଣା ଯା ଯାଉଥିବା ଏକ ବିଶାଳ ପଥରର ରଥ ଆକାରରେ ଏଇଟା ନିର୍ମାଣ କରାଯାଇଚି। ଆହୁରି ଯଦି କହିବା ତାହେଲେ ଆମେ ଦେଖିବା ଯେ ଏଥିରେ ଚବିଶ୍ ବିଶାଳ ଚକ ଭାରତୀୟ ସ୍ଥାପତ୍ୟ କଳାର ଅଦ୍ଭୁତ ନମୁନା ଆମ ଦେଖିବାକୁ ମିଳିଥାଏ। ଏହି ମନ୍ଦିରର ପ୍ରତ୍ୟେକ ପଥରରେ ସୁକ୍ଷ୍ମ କାରୁକାର୍ଯ୍ୟ ମଧ୍ୟ ଆପଣଙ୍କୁ ଦେଖିବାକୁ ମିଳିବ। ଆପଣ ଯେତେବେଳେ ଯିବେ ନିହାତି ଭାବରେ ଏଗୁଡାକ ଦେଖିପାରିବେ। ନୃତ୍ୟ ସଙ୍ଗୀତ ପ୍ରକୃତି ପଶୁପକ୍ଷୀ ଆଉ ମାନବ ଜୀବନର ବିଭିନ୍ନ ଦୃଶ୍ୟ ଅତି ସୁନ୍ଦର ଭାବରେ ଖତିିତ ହୋଇଚି ସେଇ। ଏହା ଆମ ପୂର୍ବଜ ମାନଙ୍କର କଳା ନୈପୁଣ୍ୟ ଏବଂ ବିଜ୍ଞାନର ଜ୍ଞାନର ପ୍ରମାଣ ଅଟେ। ସେଇ ଏଠି ଆମେ ଗଲେ ହିଁ ଗୁଡାକୁ ଆମେ ଆରାମ ସେ ଦେଖିପାରିବା ଯେ ହଁ ଆକଚୁଆଲି ଏଇଟା ହଉଛି ବୈଜ୍ଞାନିକ ଜ୍ଞାନର ପ୍ରମାଣ ଆପଣ କେତେବେଳେ ଯାଇଚନ୍ତି। ଏଇ ଜିନିଷ ଗୁଡା ଆପଣ ଜାଣିପାରିବେ ଦେଖିଲେ। ମୁଁ ଯୋଉଟା କହୁଚି ଆପଣ ଯଦି ଯାଇନଥିବେ ତାହେଲେ ମୁଁ ଯେତେ କହିଲେ ବି ଆପଣ ଜାଣିପାରିବେନି। ଆପଣ ଯଦି
ନା ମୁଁ ତ ମୁଁ ମୁଁ ତ ଯାଇଛି ବହୁତ। ଯାଇଛି।
ହଁ ମୁଁ ଯାହା କହୁଛି ଆପଣ ଦେଖିଥିବେ ନିଶ୍ଚୟ। ଆହୁରି ସେଇଠୁ ଏ ଜିନିଷ ଟାକୁ ଫିଲ୍ ବି କରିଥିବେ। ଆପଣ ଆପଣଙ୍କୁ ମତେ କହିବାକୁ କୁହନ୍ତୁ ସାର୍।
ନା ଯେହେତୁ ଯାଇଥିବେ ଯେହେତୁ ମୁଁ ସେଇଠିକୁ ଯାଇ ଥିବାରୁ ଆପଣଙ୍କୁ ସେଥିପାଇଁ ପଚାରିଲି ସେ ପ୍ରଶ୍ନ କଲି। ତ ଆପଣ ସେଇ ମନ୍ଦିର ବିଷୟରେ କିଛି ଜାଣିଛନ୍ତି ନା ନାହିଁ? ସେଇଥିପାଇଁ ମୁଁ ଟିକେ ଇଚ୍ଛା କଲି ଆପଣଙ୍କୁ ପ୍ରଶ୍ନ କରିବାକୁ।
ଆଜ୍ଞା, ଆଜ୍ଞା।
ଆଉ ଆମେ ଯଦି ଦେଖିବା ଯେ, ମନ୍ଦିରର ଚକ ଗୁଡିକୁ ପ୍ରାଚୀନ କାଳରେ ସମୟ ଜାଣିବା ପାଇଁ ସୂର୍ଯ୍ୟ ଘଡ଼ି ଭାବରେ ମଧ୍ୟ ବ୍ୟବହାର କରାଯାଉଥିଲା। ଆଉ ଦେଖିବା ଆମେ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ଅଠରଶ ଚୌରାଶି ମସିହାରେ ୟୁନେସ୍କୋ ବିଶ୍ୱ ଐତିହାସିକ ସ୍ଥଳୀ ମାନ୍ୟତା ମିଳିଥିଲା। ଆଜି ଏହା ବିଶ୍ଵର ବିଭିନ୍ନ ଦେଶର ପର୍ଯ୍ୟଟକ ଇତିହାସ ବିି ମାନେ କଳା ପ୍ରେମୀକୁ ଆକର୍ଷିତ ମଧ୍ୟ କରୁଛି ତାହାକୁ ଦେଖିବା ପାଇଁ କି ବିଭିନ୍ନ ରାଜ୍ୟର ବି ବିଭିନ୍ନ ଦେଶର ପର୍ଯ୍ୟଟକ ମାନେ ବୁଲିବା ପାଇଁ କି ଆସନ୍ତି କିଛି ଜିନିଷ ଜାଣିବା ପାଇଁ କି ଆସନ୍ତି ଆହୁରି ଏଇଟା ଆମେ ଯଦି କହିବା କହିଲେ ଅ ଏହାକୁ ଆମେ ନିଜର ପାଠରେ ବି ଆମେ ପଢିଛୁ। ବି ଏଇଟା ସମସ୍ତେ ଜାଣିଥିବେ। ଆଜ୍ଞା ବହୁତ କିଛି ନ ଜାଣିଲେ ବି କିଛି କିଛି ତ ଜାଣିଥିବେ ସେମାନେ ନିଶ୍ଚୟ ଭାବରେ ପଢିଥିବେ। ଯେହେତୁ ଆମ ଓଡିଶାର ଗୌରବ କହିଲେ ବି ଏଇଟା ଆମର ଅ ତ୍ୟୁକ୍ତି ହବ ନାହିଁ ଯେ ଆମର କୋଣାର୍କ ମନ୍ଦିର ଆମର ଓଡିଶାରେ ହିଁ ଅଛି।
ଦେଖନ୍ତୁ ଆଜିିକାଲି ତ ଦେଖନ୍ତୁ ଆଜିିକାଲି ତ ବହି ଦେଖିଥିବେ ଆପଣ ପୁସ୍ତକ ଗୁଡାକ ବହୁତ ବଦଳି ଯାଇଛି।
ଆଜ୍ଞା।
ଦେଖ ଆଗ କାଳରେ ତ ଦେଖିଥିବେ ଆମର ପୁସ୍ତକରେ କୋଣାର୍କ ମନ୍ଦିର ବିଷୟରେ କିଛି ଲେଖା ଥିଲା ତ ଏବେ ସେମିତି କିଛି ଆଉ ନାହିଁ ବହୁତ ମାନେ ବ ଦଳି ଯାଇଛି।
କାହିଁକି ନା ଆଗରୁ ଏତେ ମାନେ ଏତେ ଆମର ପାଖରେ ବି ଏତେ ଟଙ୍କା ନଥିଲା ଯେ ଆମେ କୁଆଡେ ବୁଲିବାକୁ ଯାଇପାରୁଥିଲେ। ନା କିଛି କରିପାରୁଥିଲେ ତ ସେଇଥିପାଇଁ ଆମେ କିଛି ଜାଣିବା ପାଇଁ ସାଧାରଣ ଜ୍ଞାନ ପାଇଁ ତ ଆମ ପୁସ୍ତକ ବିସ ସାହାଯ୍ୟରେ ଆମେ କିଛି ପଢିକି ଜାଣିପାରୁଥିଲେ। କିନ୍ତୁ ଏବେ କଣ ହେଇଛି, ସେ ଲୋକ ଲୋକମାନେ ସବୁ ଯେହେତୁ ଟଙ୍କା ହେଇଯିବାରୁ ଯାହାର ତ ସେମାନେ ବୁଲି ପାରୁଛନ୍ତି ତା ଭିତରେ ଅଧିକ କିଛି ଜ୍ଞାନ ନେଇ ପାରୁଛନ୍ତି।
ଠିକ କହିଲେ ଆପଣ। ଏବେ ଆମେ ପୁସ୍ତକ ଗୁଡାକ ଦେଖିବା ଯେ ଅ ବହୁତ ଚେଞ୍ଜେସ୍ ଆସିଛି ସେଇଠି ଆମେ ଏବେ ଦେଖୁଥିବେ ଯେ ବହୁତ ଭାଇରାଲ ହଉଛି ଗୋଟେ ନିମୁଡା ନିମୁଡା କହିକି ଗୋଟେ ରାଜ ସ୍ଥାନ ର ବୋଧେ ଗୀତ ଟା ଆମେ ଦେଖି ଦେଖିପାରିବା ଏଇଟା ଆକ୍ଚୁଲି ରହିବା କଥା ନୁହଁ ୟା ପାଇଁ କି ବହୁତ ରାଲି ଚାଲିଛି ଆପଣ ଦେ ଦେଖୁଥିବେ ବହୁତ ପ୍ରଚାର ହେଲାଣି ଏଇଟାକୁ ନେଇକି।
ଦେଖନ୍ତୁ ଆଜି କାଲିକା ଆଜି କାଲିକା ଯଦି ଛାତ୍ରଛାତ୍ରୀ ମାନେ ଏଇଭଳିଆ ଯଦି ସଙ୍ଗୀତ ପଢିବେ ବା ଶୁଣିବେ ତ ସେମାନେ ଆଗକୁ କେମିତି ପ୍ରେରଣା ହବେ କୁହନ୍ତୁ ଆପଣ ଦେଖନ୍ତୁ ଆଉ ଦେଖିଥିବେ ମଧ୍ୟ ଆପଣ କେମିତି ହଁ ଆପଣ କେମିତି ରୋଷେଇ କରିବେ ଆପଣ ଯେମିତି ମେହେନ୍ଦୀ ଲଗେଇବେ ସେ ଭଳିଆ ଯଦି ରହିବ ପୁସ୍ତକରେ ତ ଛାତ୍ରଛାତ୍ରୀ ମାନେ ପାଠ ପଢିବେ ନା ନା ଆଗକୁ କିଛି କଣ କରିବି କହୁନାହାନ୍ତି ଆପଣ?
ହ ଆଜ୍ଞା ସେମାନଙ୍କୁ ଜ୍ଞାନ ଆହରଣ କରିବା ପାଇଁ କି କିଛି ହିଁ ନଥିବ। ସେମାନେ କିଛି କିଛି ଜାଣିପାରିବେନି। ଠିକ କହିଲେ ଆପଣ।
ସେଠି ବହୁତ ବଦଳେଇ ଦେଇଛନ୍ତି। ତାପରେ ତ ଦେଖିଥିବେ
ଆପଣ ଏଇଟା ବି ଯଦି ଆମେ କୋଣାର୍କକୁ ନେଇକି ଯଦି କଥା ହବା ତାହେଲେ ଅ ଆ ଯେହେତୁ କୋଣାର୍କ ବିଷୟରେ ଆମେ କିଛି ପଢିଛୁ କହିକି ଆମେ ଆଜି ଯାଇ କି ଜାଣି ପାରୁଛୁ ଯଦି ବହିରେ ଯଦି ନଥିବ ପୁସ୍ତକରେ ଯଦ୍ ଦି ନଥିବ ତାହେଲେ ପିଲାଟା ସେଇ ବିଷୟରେ ଜାଣିବ କିପରି?
ଜାଣିବୁ ଏମିତି ତ ସେ ସେ ଜାଗାକୁ ଗଲା ପରେ ଆଞା।
ନିହାତି ଆମର ଓଡିଶାର କିଛି ପର୍ବପର୍ବାଣୀକୁ ନେଇକି ପୁସ୍ତକରେ ରହିବା ଜରୁରୀ ଆହୁରି ଆମେ ଦେଖିବା ଯେ ସବୁ କିଛି କିଛି ଥିଲା ଦଶହରା ଠୁ ଆରମ୍ଭ କରିକି ନୂଆଖାଇ ପର୍ଯ୍ୟନ୍ତ ବହୁତ କିଛି ରଜ ସଂକ୍ରାନ୍ତି ଆମେ ଦେଖିପାରିବା ରଥଯାତ୍ରା ଦେଖିପାରିବା ଆମେ ସବୁ କିଛି ପୁସ୍ତକରେ ପଢିଛୁ। ହେଲେ ଏବେର ପୁସ୍ତକ ଆକ୍ଚୁଆଲି ଆପଣ କହିଲା ଭଳିଆ ଚେଞ୍ଜ ହେଇକିହିଁ ଆସୁଛି।
ଚାଦ୍ୱାରା ପିଲା ଛାତ୍ରଛାତ୍ରୀ ମାନେ ବହୁତ ଶିଖି କି ଯାହା କିଛି ଶିଖି ପାରିବେନି। ତ ସେମାନେ ଆଗକୁ ଜାଣିବେ କେମିତି? ସେ ପରମ୍ପରା କଣ ହଉଛି ଆମର କୋଉଭଳିଆ ଘରେ ପାଳନ କରାହଉଛି। ବହୁତ କିଛି ବଦଳି ଯାଇଛି। ତ ତାଙ୍କୁ ପଢେଇବା ପାଇଁ ବହୁତ ମାନେ କଷ୍ଟଦାୟକ ହବ ତ ବୁଝିବା ପାଇଁ ବହୁତ କଷ୍ଟଦାୟକ ହବ। ଯେହେତୁ ଆପଣ ଛୋଟ ପଡୁ ଯି ବହି ପଢି ଦେଇଛି ଥରେ ତ ତାର ଯେମିତିରେ ବି ଜ୍ଞାନ ତ ଅଛି। ରହିବ ଯଦି ସେମାନେ ଯଦି ଏବେ ଏଇ ସମୟରେ ଯଦି ଏଇ ପ୍ରକାର ସଙ୍ଗୀତ ଶୁଣିବେ ଏବଂ ନାନାଦି ପ୍ରକାର ଖେଳ ଜିନିଷ ହଉ କିମ୍ବା ଇଏ ହଉ ଯଦି କିଛି ଜାଣିବେ ତ ଆଗକୁ ସେମାନେ କେମିତି ପଢିବେ କଣ?
ଆଜ୍ଞା।
ତାଙ୍କର ନିହାତି ଭାବେ ମନରେ କିଛି ଆସିବ
ସାର୍ ଆପଣ ଏଇ ଜିନିଷ ଜାଣିଛନ୍ତି ନା ନାଇଁ ଯେ ପ୍ରତିବର୍ଷ କୋଣାର୍କରେ ବି ଗୋଟେ ଟେ ଆୟୋଜିତ ହଉଛି ଯେ କୋଣାର୍କ ନୃତ୍ୟ ଉତ୍ସବ ଆଉ ଚନ୍ଦ୍ରଭାଗା ମେଳା ଯୋଉଟା କି ଯୋଉ ଦେଶ ବିଦେଶରେ ବହୁତ ପ୍ରସିଦ୍ଧ ଜାଣିଛନ୍ତି ଏଇଟା ଶୁଣିଛନ୍ତି?
ନା ନା ମୁଁ ତ ଶୁଣିନି ବି କେବେ ଆପଣ କହିଲେ ମୁଁ ପ୍ରଥମ ଥର ପାଇଁ ଶୁଣୁଛି। ସେଇଟା।
ଅ ଏଇଟା ଅଛି କିଛି ମେଳା ଅଛି ଆପଣ ଦେଖ ଖିବେ ଯେ ଏହି ଉତ୍ସବ ଗୁଡିକ ଓଡିଶାର ସଂସ୍କୃତି ଶାସ୍ତ୍ର ନୃତ୍ୟ ଆହୁରି କ ଳାର ପ୍ରଚାରରେ ଗୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥାଏ ଏଇଟା। ଏହିପରି ଭାବ ପରେ ମୁଁ ଯେମିତି କହିଲି ଆପଣ ଜାଣି ପାରିଥିବେ ଠିକ ସେଇଭଳି ଭାବରେ ଆମେ ଯ ଯଦି କିଛି ଏମିତି ଆମ ଓଡିଶାର ପର୍ବପର୍ବାଣୀକୁ ନେଇକି ଆମେ ଯଦି କଥା ବା ପରସ୍ପର ଭିତରେ ଯେମିତି କି ଆପଣ ଆଉ ମୋ କଥା ହେଲୁ ସେମିତି ଆହୁରି ସମସ୍ତେ ଏହିପରି ଭାବରେ ଯଦି କଥା ହେବେ ତାହେଲେ ଆମର ଓଡିଶାର ପରମ୍ ପରା ବହୁତ ଆଗକୁ ବଢିବାରେ ଚାଲିବ।
ଆଉ ଅଧିକ ଆମେ ଶିଖିପାରିବା କାହିଁକି ନା ଯେତିକି ଆପଣ ଜାଣିଥିବେ ତ ମୁଁ ଜାଣିନଥିବି ତ ଆପଣ ମତେ କହିବେ ମୁଁ ଆପଣଙ୍କୁ କହିବି ତ ବହୁତ କିଛି ଆମେ ଜାଣିପାରିବା ବୁଝିପାରିବା। ପରସ୍ପର ଏବଂ ନିହାସରେ ଆମର ଜ୍ଞାନ ବି ବଢିପାରିବ।
ଆଜ୍ଞା। ମୁଁ ବି ଚେଷ୍ଟା କରେ ମୋ ପାଖରେ ଯେତିକ ବିି ସମୟ ଥାଏ ଯେ ମତେ ଯଦି କିଛି ସମୟ ଖାଲି ସମୟ ମିଳିଲା ଆଉ ମତେ କାହା ସହିତ କଥା ହେବାକୁ ଇଚ୍ଛା ହେଲା କହିଲେ ମୁଁ ଏମିତି ହିଁ କିଛି ଅ ଭଲ ଭଲ ଟପିକ କୁ ନେଇକି କଥା ହୁଏ ଯେମିତି କିି ମତେ ବି କିଛି ଶିକ୍ଷା ମିଳିବ ଆହୁରି ଭଲ ବି ଲାଗିବ ଯେମତି ଆପଣଙ୍କ ସହିତ ମୁଁ କଥା ହେଲି ଏବେ। ବହୁତ ଭଲ ଲାଗିଲା ସାର୍ ଆପଣଙ୍କ ସହିତ କ ଥାଏ କିି?
ହ
ଧନ୍ୟବାଦ।
ଧନ୍ୟବାଦ।